କରିଥିଲେ ଆପଣ
ଆଜ୍ଞା! ଏଇଟା ଜଳେସ୍ୱର ପୋ ପୋଲିସ ଷ୍ଟନସୁନା ଆଇଚି?
ଊଁ ଆପଣ ସାଇବର ସିକ୍ୟୁରିଟିକୁ ସାର୍ ମାରିଛନ୍ତି ଥାନାକୁ ନୁହେଁ ଏଟା
ହଁ, ହଁ, ଆ -ଆଜ୍ଞା! ଆଜ୍ଞା! ଏଇଟା ଆପଣ ସାଇବର ସିକ୍ୟୁରିଟି ନା ଦିଲ୍ଲୀରୁ ନାଗିଚି ଆଜ୍ଞା?
ଆଜ୍ଞା! ଆଜ୍ଞା ଏଇଟା ସାଇବର ସିକ୍ୟୁରିଟିରେ ଲାଗିଚି ତା
ଆଜ୍ଞା! ଆଜି କାଲି କା ଆଜି କୁ ନାଇ ତିନି ଦିନି ହେଇତେ ଆସିଲାନି ମୋ ସାଙ୍ଗର ଆଜ୍ଞା ମୋହରି ଗୋଟେ ସାଙ୍ଗ ଛୁଆ ତାଙ୍କରି ନମ୍ବରରେ ମୋତେ ଗୋଟେ ଫୋନ୍ ଆସିଥିଲା। ଆଜ୍ଞା। ସିଏ ଆଜ୍ଞା ଆପଣଙ୍କର ଆଇ ଆଇ ସି ତ ବ୍ୟାଙ୍କର ଆପଣଙ୍କ ବେ ଆ ବ୍ରାଞ୍ଚ ହେଡ଼ ରୁ ଆ ମତେ ଫୋନ୍ ଆସଥିଲା। ଏ ଆଜ୍ଞା ମୋର ଏଟିଏମ୍ କାର୍ଡ଼ ଏକ୍ସପାୟାରି କରିଯାଉଚି ତ ମତେ ଆପଣଙ୍କ ଓଟିପି ଦିଅନ୍ତୁ ଏବଂ ଆପଣଙ୍କ ଆଧାର କାର୍ଡ଼ ନମ୍ବର ଦିଅନ୍ତୁ। ସିଏ ଆ ଆମ ବ ହା ବ୍ୟାଙ୍କ ଅଫ୍ ଇଣ୍ଡିଆର ଯେ ନମ୍ବରଟା ଅଛି ସେଟା ଲି କରିଦେବେ କିନ୍ତୁ ମୁଁ ଆଜ୍ଞା ମୁଁ ଜାଣି ପାଲିନି ମୁଁ ଆଇ ଆଇ ଆଇ ସି ର ମୋର ଆଜ୍ଞା ବେଙ୍କ୍ ବେଙ୍କର କିଛି କାର୍ଡ ଥିଲାନି ମୋର ବ୍ୟାଙ୍କ ଅଫ୍ ଇଣ୍ଡିଆ ର ଥିଲା। କିନ୍ତୁ ମୁଁ ତାଙ୍କୁ ସବୁ ଡିଟେଲ୍ ଗୁଡ଼ାକୁ ବି ଦେଇଦେଲି। କିନ୍ତୁ କିଛି ଦିନି ପରେ ମୋ ଆଜ୍ଞା ଯେତେ ସବୁ ମୋ ଟଙ୍କା ଥିଲା ଆଜ୍ଞା ମୋର ନାଇଁ ପଚାଶ୍ ହଜାର ଟଙ୍କା ମୋର ଥିଲା ଆଜ୍ଞା। ସାର୍ ଆମର୍ ମୋରସ୍ ତାଙ୍କର ଏକାଉଣ୍ଟୁ ଡେବିଡି ହେଇକି ଆଇ ଆଇ ସି ସି ବ୍ୟାଙ୍କର ବ୍ୟାଣ୍ଡେ ବ୍ରାଞ୍ଚ ହେଡକ ତାଙ୍କ ଏକାଉଣ୍ଟ କୁ ଚାଲିଗଲା ସେ ମତେ କହିଥିଲେ ଏଟା ଆପଣଙ୍କର କିଛି ଦିନ୍ ପରେ ଫ୍ରିଜ୍ ହେଇକି ହେଇଚି ମୁଁ ଏଟା ଆପଣଙ୍କୁ ଫ୍ରିଜ୍ ଟା କାଢ଼ିକି ରିସିଭ୍ ଆପଣଙ୍କର ବ୍ୟାଙ୍କର ଟ୍ରାନ୍ସଫରମ କରଦେବି କାଇଁ ଏତେ ତିନି ଦିନ ହେଇତ ଆସିଲାନି ଆଜ୍ଞା ମୋର କାଇଁ ପଇସା ଟା ଆସୁନି ଆଜ୍ଞା?
ଆଜ୍ଞା ମୁଁ କଥା ଆପଣୁଙ୍କୁ ବୁଝି ପାରୁଚି ଯେହେତୁ ଆପଣଙ୍କ ସାଙ୍ଗର ଗୋଟେ ଫ୍ରଡ ହେଇଚି ମୁଁ ବୁଝିପାରୁଚି। ଆପଣଙ୍କ ସାଙ୍ଗରେ ଫ୍ରଡ୍ ହେଇଚି ଆପଣ ଯେହେତୁ ଗୁଟେ ଆଁ ଅନନୋନ୍ ନମ୍ବ ଅନନୋନ୍ ନମ୍ବର କଲ୍ ଆସୁଚି ଆପଣ ସେଟା ରିସିଭ୍ କରିଲେ ଆଁ ଆପଣ ହଟାତ୍ ଏ ଟିଏମ୍ କାର୍ଡ଼ ନମ୍ବରଟା ଦେବା ଆପଣ ଉଚିତ ହେଲାନି।
କଣ କରିବେ ସିଏ ତ ନିଜକୁ ଆଇ ଆଇ ଆଇ ସି ର ବ୍ୟାଙ୍କ୍ ର ହେଡ ବୋଲି କହିଲେ ଏବଂ ମୋର ତ ଆଜ୍ଞା ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟି ଏମ୍ ଅଛି। କିନ୍ତୁ ସେ ହେଡ୍ ହିସାବର ମୁଁ ଭାବିଲି ତ ବୋଧେ ତାଙ୍କର କିଛି ମୋଅ କିଛି ଅସୁବିଧା ହେଇଥିବ ସେଥପାଇଁ ସେ ମାଗୁଚନ୍ତି।
ମୁଁ ବୁଝିପାରୁଚି ଆପଣ କିସ କହୁଚନ୍ ସାର୍ କଥାଟା ବୁଝ ଆପଣ ଯେହେ ତୁ ଦେଇ ଦେଇଚନ୍ ଡିଟେଲ୍ ଏକ୍ କାଉଁପା ଆପଣଙ୍କ ପଇସାଟା କାଟି ଦେଇଚି କେମର ମାନେ ଆଜିକାଲି ବହୁତ ସତର୍କ ହେଇଗଲେଣି। ସେମାନେ ଗୋଟେ ଚାଚ୍ସ୍ ପାଇତେ ନାଇଁ ଆପଣଙ୍କ ଏକାଉଣ୍ଟ୍ ସବୁ ଖାଲି କରିଦଉଚ ଆ ସେ ଥିପାଇଁ ଆପଣ ଦେଖୁତୁବେ ଟିଭି, ନ୍ୟୁଜ୍ ପେପର ଏଡର ସବୁ ଦଉଚି ଆଁ ଡଣ୍ଟ୍ ସେୟାର ଓଟିପି ସ୍ ଓଟିପି କେବେ ସେୟାର କରିବେନି। ପାର୍ସନାଲ୍ ଇନଫର୍ମେସନ୍ କେବେ ଦେବେ ନେଇଁ ଆପଣ ଯେହେତୁ ଭୁଲ୍ କରୁଚନ୍ତି ଆପଣ ପ୍ରଥମେ ବ୍ୟାଙ୍କ୍ କୁ ଇନଫର୍ମ କରିବା କଥା ଯେ ମୋ ଏକାଉଣ୍ଟୁ ଡି ତ ସେୟାର୍ ହେଇଚି ଆଉ ଯେ ପଇସାଟା ଯାଇଚି ଆପ କରୁଥୁଲେ ବୋଧେ ଯେହେତୁ ଆପଣଙ୍କ ପଇସାଟା ହୋଲଡ୍ ହେଇକି ଅଚି ସେ ପଇସାଟା ଆପଣଙ୍କୁ ପାଇବା ପାଇଁ ତ ହେଡ୍ ବ୍ରାଞ୍ଚ୍ ଦେଇ ତବ। ଆପଣ ଏଠି ଯେହେତୁ କଲ୍ କରିଚନ୍ ସେନକା ଆଡୁ କମ୍ପ୍ଲେନ୍ ଦେଇଆ ପାଇଁ ଆପଣଙ୍କ କମ୍ପ୍ଲେନ୍ ଟା ଲେଖିନେମି ସେ କଥା ମୁଁ କୋଉନି। କିନ୍ତୁ ଆପଣ ଏକଥା ବୁଝନ୍ ଦୁ ଯେ ଆପଣଙ୍କ ସାଙ୍ଗର ଫ୍ରଡ ହଉଚି କିମିତି ଆପଣଙ୍କ ନମ୍ବର ଲିଙ୍କ୍ ଆପଣ ଯେତେ ସବୁ ଯାଉଚନ୍ ମଲ ଫଲ ଆପଣଙ୍କର ନମ୍ବର ସେଠି ଆପଣ ଦଉଚନ୍ତି। ସେଠି ଯେ ଅ ଦଉଚନ୍ ଯେ ଆପଣ କେସ୍ ପାଇବେ ଇ ପାଇବେ ଆପଣ ନମ୍ବର ଦଉଚନ୍ ଆପଣ ନମ୍ବରଟା ସ୍କେମର ସେଇ ୱାଡୁ ନଉଚନ୍ତି। ସେବାଟେ ସେମାନେ ଯେହେତୁ ନଉଚନ୍ତି ଆପଣଙ୍କୁ ସେମନେ ସେଇ ଦ୍ଵାର କଲ୍ କରୁଚନ୍। ସେମାନେ ସେଟୁ ନମ୍ବରଟା ନେଇଗଲେ ଆପଣଙ୍କୁ କଲ୍ କଲେ ଯେ ସାର୍ ଆମେ ବ୍ୟାଙ୍କରୁୁ କହୁଚୁ ଇୟା ରୁ କହୁଚୁ ଆପଣ କାର୍ଡ଼ ଏକ୍ସପାର୍ ହେଇଗ ଣିି ଆଉ ଦୋନ୍ ବୁଝିପାରଲେ।
ହୁଁ
ହାଲୋ।
ଆଜ୍ଞା କୁହୁ ଶୁଣୁଚି ମୁଁ।
ଆଜ୍ଞା କୁହନ୍ତୁ ଆଉ ମୁଁ ଆପଣଙ୍କୁ କମ୍ପ୍ଲେନ୍ ତ ଲେଖିନେନି। ଆଉ ୟା ବ୍ୟତୀତ ଆପଣଙ୍କର ସେ ମନେ। ଏଁ ଏକାଉଣ୍ଟ ଛାଡା ଆଉ କଣ କଣ ଡିଟେଲ ନେଇଥିଲେ ଆଉ କିସ କିସ କରିଥିଲେ କୁହ।
ଆଜ୍ଞା ସିଏ ଆମକୁ କହିଥିଲେ ଆପଣଙ୍କ ବ୍ୟାଙ୍କ ଚେ ବ୍ୟାଙ୍କ ସାଇଟ ରେ ଆପଣଙ୍କର ଟଙ୍କା ଫ୍ରିଜ ହେଇଯାଇଛି। ଆଉ ଆପଣଙ୍କର କିସ ମାନେ। ଆପଣଙ୍କର କିଛି ଦୁଇ ନମ୍ବର କାରବାର ଘରିକା ଅଛି ସେଥିପାଇଁ ଆମେ ଟଙ୍କା ଆପଣଙ୍କୁ ଫ୍ରିଜ୍ କରି ଦେଇଚନ୍ତି। ସେ କହିଥିଲେ ଆଜ୍ଞା ମୁଁ ଆପଣ ଦି ତିନ ଦିନ ଭିତରେ ଆପଣଙ୍କ ଟଙ୍କା ଫ୍ରିଜ୍ ରୁ କାଢ଼ିଦେବି। ମୁଁ ତାଙ୍କ ନିଜ ବ୍ୟାଙ୍କ ଡିଟେଲ ମୋନ ଆଧାର କାର୍ଡ ନମ୍ବର ମୋ ଓଟିପି ଆମ କେତେ ଜଣ ଲୁକ ଅଛନ୍ତୁ। ସେ ସବୁ ବାଛା ସବୁ କହିଲେ ତାଙ୍କୁ। ସିଏ କହିଲେ ଯେ ଠିକ ଅଛି ଆପଣଙ୍କ ଏସବୁ ଡିଟେଲ ଆପଣ। ଠିକ ଅଛି ମୁଁ ଆପଣଙ୍କ ଟଙ୍କା କାଢି ଆଣିବି କିନ୍ତୁ ଆଜି କାଲିକା ତିନି ଦିନ ହେଇତ ଆସିଲାନି ଆଜ୍ଞା ମୋ ପଇସା ଆସୁନି ଆଉ ମୋ ବ୍ୟାଙ୍କ ଟା ଫ୍ରିଜ ହେଇକି ଅଛି। ମୁଁ କିଛି ପଇସା ପତ୍ର ରଖିପାରୁନି ଆଜ୍ଞା। ମୁଁ ଉଷୁଦ ପତ୍ର ମୁଁ ଖାଏ ମୁଁ ଆଜ୍ଞା ଡାଇବେଟିସ ଲୁକ। ମୋ ପାଖରେ ଯଦି ପଇସା ନଥିବ ଆଜ୍ଞା ମୁଁ ଔଷଧ ପତ୍ର ନ ଆଣିପାରିବି। ମୁଁ ବଡ ଅସୁବିଧାରେ ଅଛି ଆଜ୍ଞା ସାର୍ କିଛି ମୋର ଟିକେ ଦୟା କରନ୍ତୁ ସାର୍।
ମୁଁ ବୁଝିପାରୁଚି ସାର୍ ଆପଣ ନିଶ୍ଚିତ ରୁହନ୍ତୁ ଆମେ ଆପଣଙ୍କୁ। ଫଲ୍ ଟାକୁ ଲେଖି ନେଇଚେ ଆଉ ମୁଁ ସାର୍ ନିହାତି। ଚେଷ୍ଟା କରମି ଆପଣଙ୍କ ଯେ ପଇସା ଯାଇଛି ନିହାତି ଫେରିଆସିବ। ଆଉ ମୁଁ ଆପଣଙ୍କୁ ସତର୍କ କରିଦଉଚି ଏଭଳି। ୟୁପିଆଇ ଟ୍ରାଞ୍ଜାକ୍ସନ ଲେନ ଦେନ ଯେପରି ଆଜିକାଲି ଡିଜିଟାଲ ମାର୍କେଟିଙ୍ଗ ହଉଚି ଆପଣ। ଟିକେ ସତର୍କ ରୁହନ୍ତୁ ଯେହେତୁ। ଏଗାରେ ରିକ୍ସ ବେଶୀ ଥାଏ ଆପଣ ସେଥିପ୍ରତି ସତର୍କ ରହିନେ। ଆପଣଙ୍କ ପାଇଁ ଭଲ ହବ, ମୁଁ ସାର୍ ଏଟା ଆପଣଙ୍କୁ। ହଁ ଯେହେତୁ ମୁଁ ଏତେ କଥାବାର୍ତ୍ତା କରେନି, ମୁଁ ଆପଣଙ୍କୁ କହୁଛି କାହିଁ ଯେହେତୁ ଆପଣଙ୍କୁ। ଅ ଏଜ୍ ମୋତେ ବେଶୀ ଲାଗୁଛି, ସେଥିପାଇଁ ଆପଣ ଟିକେ। ପଇସା ଦବା ଆଗରୁ। ଟିକେ ସାର୍ ଭାବନ୍ତୁ ଆଉ ଆପଣଙ୍କ ଘରେ ତ ପୁଅ ବଡ଼ ପୁଅ ଥିବ ସାନ ଝିଅ ଥିବ। ଆପଣ ସେମାନକୁ ଟିକେ ପଚାରନ୍ତୁ ଯେ ଏଟା କଣ, ଏ କଲ ଆସୁଛି ଏଟା ଫ୍ରଡ ନା ଇଏ ସେ। ସେମାନେ ଜାଣିଥିବେ ତା ବିଷୟରେ, ଆପଣ ଯେହେତୁ ଏଜ ହେଇଗଲାନି ମୁଁ ଜାଣିପାରୁଛି। ଯେ ଆପଣ କଥା ଟା ଜାଣି ପାରୁନାହାନ୍ତି, ବୁଝିପାରିଲେ ନା।
ଆଜ୍ଞା ବଡପୁଅ ନାହିଁ ତିନି ବର୍ଷ ହେଲା ଗୋଆରେ ଚାକିରୀ କରୁଛି। ଆଉ ମୋର ସାନ ଝିଅ ବମ୍ବେ ରେ ଆମର। ଏମ ବି ବି ଏସ୍ କରୁଛି ଆଜ୍ଞା ମୁଁ ତାଙ୍କୁ ଏସବୁ। ଜଣେଇଲି ଆଜ୍ଞା ସିଏ ମୋ ଉପରେ ରାଗା ରୁଗି କରୁଛନ୍ତି ଆଜ୍ଞା ଯେ କାଇଁ ଆପଣ। ଟିପି ଦେଲେ ଆପଣ ଇଏ ସିଏ କଲେ ପଇସା ଚାଲି ଯାଇଛି ଆପଣଙ୍କର ସେଇ ହିସାବ ରେ ସେମାନେ ମୋର। ରେ ରାଗୁଛନ୍ତି ଆଜ୍ଞା ମୁଁ କଣ କହିବି ଆଜ୍ଞା, ମୁଁ ଗୋଟେ ବୃଦ୍ଧ ଲୋକ। ମୋର ତ ଆଉ ମୁଁ ଏତେ ଜାଣିନି ଆଜ୍ଞା, ମୁଁ ତ ଫୋନ ବିଷୟରେ କିଛି ଜାଣିନି। ମୁଁ ତ, କେତେ କଷ୍ଟରେ। ପଇସା ସବୁ ରୋଜଗାର କରି ରଖିଥିଲି। ମୁଁ ଆଜ୍ଞା ଗୋଟେ ରେଲୱେ ର ରିଟାର୍ଡ ଅଫିସର। ମୁଁ ଆଗରୁ ରେଲୱେ ଏସ୍ ଏସ୍ ଟି ର ମୁଁ ଥିଲି ଆଜ୍ଞା। ଆଜି କୁ ନାଇଁ ପାଞ୍ଚ ବର୍ଷ ହେଲା ମୁଁ ନାଇଁ ରିଟାୟାଡ କରିସାଇଲିଣି ମୁଁ ପେନସନ ପଇସା ଆଜ୍ଞା ପାଏ। ଆଚ୍ଛା ମୋର ସେଇ ବ୍ୟାଙ୍କ ଏକାଉଣ୍ଟ ରୁ ମୋର ଲିଙ୍କ୍ ଥିଲା ମୋର ପେନସନ ପଇସା କିନ୍ତୁ ମୋ। ପେନସନ ପଇସା ଆଜ୍ଞା ଆଉ ଆସୁନାହିଁ, ମୁଁ କଣଟା କରିବି ଆଜ୍ଞା ଯଦି ଆପଣ ମୁଁ। ମୁଁ ବେଙ୍କରେ ଯାଇକି ବୁଝିଥିଲି ଆଜ୍ଞା ବେଙ୍କ ଡିଟେଲସ୍‌ କାଢିଥିଲି। ଯଦି ଆପଣ ମୋ ବେଙ୍କ ଟା ଯଦି ଫ୍ରିଜ ଟା କାଢି ଦେଇ ଥାନ୍ତେ ଆଜ୍ଞ ମୁଁ ଟିକେ ମୋ ପେନ୍‌ସନ ପଇସା ଟା ଆସିଥାନ୍ତି। ମୁଁ ଟିକେ ବଞ୍ଚି। ପାରିଥାନ୍ତି ଆଜ୍ଞା।
ମୁଁ ବୁଝିପାରୁଚି ସାର୍। ମୁଁ ବୁଝିପାରୁଚି ସାର୍ ଆପଣ ଯେହେତୁ ସ୍କେମର ମାନଙ୍କୁ ଆପଣ ସେ ଯେ ପେନସନ୍ ପଇସା ଟା ଆସୁଥିଲା ହେଟା ଇଏଟା ଦେଇ ଦେଇଚନ୍ତି। ସେ ଏକାଉଣ୍ଟକୁ ପଇସା ଆସିତ ନାଇ ଆପଣଙ୍କ ଏକାଉଣ୍ଟରୁ ସେ କାଢ଼ି ନଉଛନ୍ତି। ଆଉ ସେଇ ପଇସା ବି ଆପଣଙ୍କ ଫଲ୍ଟ ହେଇଯାଉଚି ଯେହେତୁ ଆପଣଙ୍କର ମାସିକ ଖର୍ଚ୍ଚଟା ରହୁଚି ଆପଣ ସେ ପଇସାଟା କୁ ଉ ଉଠିବି ପାରୁନାହାନ୍ତି।
ହୁଁ ଆଜ୍ଞା।
ବୁଝିପାରିଲେ ଯେ ଆପଣଙ୍କର ଏକାଉଣ୍ଟ ଟା ଯେହେତୁ ଇଏ ହେଇଯାଇଚି ସେମାନେ ହେକ୍ କରିକି ରଖିଛନ୍ତି। ସେଥିପାଇଁ ଆପଣ ପଇସା ଟା ଉଠି ପାରୁନାହାନ୍ତି। ସେମାନେ ଆସ୍ତେ ନେଇ ପଇସା ଟାକୁ ଆପଣ ଉଠେଇବାକୁ ଚେଷ୍ଟା କରୁଛନ ସେଇ ପଇସାଟା ଆପଣ ଫିର ବ୍ୟାଙ୍କରୁ ହୋଲ୍ଡ ହେଇଯାଉଚି ତେଣୁ ହୋଲ୍ଡ ପଇସା ବି ଆପଣଙ୍କର ଅ ଜମା ହେଇ ହେଇ ଚାଲିଚି ବୁଝିପାରିଲେ ଆଉ ୟା ବ୍ୟତୀତ ସେମାନେ ଆଉ କିଛି ଦି ତିଲ୍ ନେଇଥିଲେ କି ଯେ ଅଲଗା କିଛି ବ୍ୟାଙ୍କ ର ଡିଟେଲ ଦଉନ୍ଦୁ ଆସେସେ ଏକାଡେମି ହୁଏତ ଏକ୍ସପାରି ହେଇଥିବ ଆଜିକାଲି ତ ସ୍କେମର ମାନେ ବଡ ଚାଲାକ୍। ଆଁ କହିବେ ଆଇ ସି ଆଇ ସି ବ୍ୟାଙ୍କରୁ ଦେଇକି କହିବେ ଆପଣଙ୍କ ଯେ ଏଟିଏମ୍ କାଡ୍‌ ଅଛି ଆପଣ ହେଟା ଦୋଉନ୍‌ ତା ଯଦି ଏକ୍ସପାର ହେଇଥିବ ଆମର କରିଦେବା ୟା ବ୍ୟତୀତ ଆପଣ ଆଉ କିଛି ଏଟିଏମ୍ କାର୍ଡ ଏକା ଦେଇଥିଲେ କି?
ନାଇଁ ଆଜ୍ଞା ଆଉ କିଛି ଦେଇଥିନି ଆଜ୍ଞା ମୁଁ ଆଜ୍ଞା ରିଟାୟାର୍ଡ ଅଫିସର ମୁଁ ମୋ ସ୍ତ୍ରୀ ଙ୍କ ସହ ମୋର ଡିଭୋର୍ସ ହେଇଯାଇଛି ଆଜ୍ଞା କାଇଁ ତିନି ବର୍ଷ ହେଲା ଆମର ତାଙ୍କ ସାଙ୍ଗରେ କଥାବାର୍ତ୍ତା ନାଇ। ମୁଁ ତାଙ୍କରି ଏଟି ଏମ୍ କାର୍ଡ ଟା ଦେଇ ଦେଇଥିଲି ମୁଁ ଚାହେଁ ଆଜ୍ଞା ଯେ ତାଙ୍କର ବି ଯେତେ ସବୁ ସମ୍ପତ୍ତି ସ୍କେମର ଗୁଡାକ ନେଇଯାଆନ୍ତୁ। କାରଣ ମୋ ସ୍ତ୍ରୀ ମୋତେ ଧୋକା ଦେଇଦେଲେ। ମୁଁ ବୋହୁତ ଆଜ୍ଞା ବହୁତ ଦୁଃଖର ଅଛି ତାଙ୍କର ବି ଟିକେ ସ୍କାମର ଗୁଡାକ ସମ୍ପତି ତି ନେଇ ନିିଅନ୍ତୁ ମୁଁ ଚାହେଁ ଡିବୋସ ଟା ଖାଲି ହେଲା ମୋ ଉପରେ ଆଲୁମିନି ସେ ନେଇଚନ୍ତି ପଚାଶ ଲକ୍ଷ ଟଙ୍କା।
ଆଗୀ
ଆପଣ ଆହା ତାଙ୍କ ଟିକେ ଲିଙ୍କ କରିଦେଇ ପାରିବେ କି ଆଜ୍ଞା
ଦେଖନ୍ତୁ ସାର୍ ଆପଣ କମ୍ପ୍ଲେନ୍ କରୁଚନ୍ତି। ଆପଣ ସେ ସବୁ କଥା ପାର୍ସନାଲି କଥା ସେଟା ଆପଣ ସେଟା କହିବା ଉଚିତ ନୁହେ।
ନାଇଁ ନାଇଁ ମୁଁ ଆଜ୍ଞା ମୁଁ ସେଇ କଥା କହୁଚି ଆଜ୍ଞା ଯଦି ଆଜ୍ଞା ମୁଁ ଆଜିକୁ ତିନି ବର୍ଷ ହେଲା ତାଙ୍କୁୁ ଏନୋ ଏଲୁମୋନିକ ପାଞ୍ଚ ଲକ୍ଷ ଟଙ୍କା ନେଖା ଦଉଚି। ଯଦି ମୁଁ ଚାହେଁ ତାଙ୍କୁ ସ୍କେ ସେ ସ୍କେବର ଗୁଡା ନମ୍ବର ମତେ ଟିକେ ଦୋଅନ୍ତୁ ମୁଁ ତାଙ୍କୁ ନିଜେ ମୋ ସ୍ତ୍ରୀଙ୍କ ବେଙ୍କ ଏକଉଣ୍ଟ ଲିଙ୍କ ଟା ଦେଇଦେବି। ସେ ଟିକେ ତାଙ୍କର ଟା ଫ୍ରିଜ୍ କରିଦେବେ ତାପରେ ମୋର ଶାନ୍ତି।
ନା ନା ସାର୍ ସେବିକୁ କୁହତିନିନି ଆପଣ ଆପଣଙ୍କ ଏକାଉଣ୍ଟଟା ଫ୍ରିଜ୍ ହେଇଚି ସେଟାକୁ ମୁଁ ସଲଟ ଆଉଟ୍ କରିବାକୁ ଚେଷ୍ଟା କରିମି। ଆପଣ ସେପରି କୁହନ୍ତିନି କେହିଁନାକି ଏଟା ଆମ ଅଫିସିଆଲି କଲ୍ ଯେହେତୁ ଏ ତା ଆମ ଇଏର ରେକର୍ଡ଼ ହେଉଚି ସେଥିପାଇଁ ଏ ଏ ଏପରି କହିବା ଏଟା ଅନୁଚିତ ଆପଣ ନିଶ୍ଚିତ ରୁହନ୍ତୁ ମୁଁ ଅ ଆପ ମୋ ମୋର ଉପରେ ଯିଏ ମ୍ୟାନେଜର୍ ଅଛନ୍ତିନ୍ ମୁଁ ତାଙ୍କ ସାଙ୍ଗରେ କଥା ହେଇକି ମୁଁ ଆପଣଙ୍କୁ ଜଣେଇବି ଠିକ୍ ଅଛି ସାର୍। ଆଉ ଆପଣ ଅ ଆଉ କିଛି ଯେପରି କଲ ଆସିବ ଆପଣ ଆଉ କିଛି କଲ୍ ଦେବେ ନାହିଁ ବୁଝିପାରିଲେ।
ଆଜ୍ଞା ଆଜ୍ଞା।
ହଁ ଆଉ ଆପଣଙ୍କର ହଁ ଘରଟା ଯେ ଜାଗାଗାର ଅଛି ସେ ଜାଗାରୁ ବୋଧେ ଏ ଟାଉନ ଟା ବୋଧେ ବହୁତ ପାଖାପାଖି ବୋଧେ ସାର୍?
ଆଜ୍ଞା ମୋର ଘର ଜଳେଶ୍ୱର ମେନ୍ ରୋଡ ପାଖର
ସାର୍ ଆପଣଙ୍କୁ ମୁଁ କହିନି ଖାଲି ଘର ପାଖରୁ ଟାଉନ ଟା ବୋଧେ ପାଖରୁ ଆପଣ ବେଶୀ ଡିଟେଲ ସାର୍ କୁହନ୍ତିନି କାଇଁନା ଏଟା ଅଫିସିଆଲି ସୋରି ଏଟାର ହଁ ଆଜ୍ଞା ଏଟା ଏତେ ରେକର୍ଡିଂ କରିବା ସାର୍ ଠିକ୍ ନୁହେଁ। ହ ସେଥିପାଇଁ ମୁଁ ଆପଣଙ୍କୁ କହୁଚି ଆପଣ ଖାଲି ବେସିକ ଟା କୁହନ୍ତୁ ସାର୍ ଯଟା ପଚାର ହଉଚି ଆଉ କଣ ଫର୍ମାଲିଟି ଅନୁସାରେ ଗୋଟେ ପଚାର ହଉଚି ଯେହେତୁ ଡିଟେଲ୍ଟା ଗୋଟେ ରହିବା ଦରକାର ଆଉ ହ ବେଶୀ କିଛି ସାର୍ ନୁହେଁ ଆଉ ଆଉ ସାର୍ ଆପଣଙ୍କର କଣ ଅସୁବିଧା ହଉଚି କୁହନ୍ତୁ ସାର୍।
ଆଜ୍ଞା ସେଇ ଅସୁବିଧା। ମୋର ଆଜ୍ଞା ପଚାଶ ହଜାର ଟଙ୍କା ଚାଲିଗଲା ସେ ଦୁଃଖ ନାହିଁ ଆଜ୍ଞା। କିନ୍ତୁ ମୁଁ ଚାହୁଁଥିଲି ମୋର ସାଙ୍ଗରେ ଯ ଡିଭୋର୍ସ କରିକି ଚାଲିଗଲେ ତାଙ୍କ ଫ୍ରିଜ୍ ଟା ହେଇଥାନ୍ତା କି?
ଆଚ୍ଛା ସେପରି ଆପଣ କହିଲେ ତ ହବନି। ହଉ ଆପଣଙ୍କ ସାର୍ ମୋର ରି ତଥା ମୁଁ ଆପଣଙ୍କ ଡିଭାଇସ ରେ ଇଏ କରିଦେଇଚି। ଆପଣଙ୍କ କମ୍ପ୍ଲେନ୍ ରେଜିଷ୍ଟର ହେଇଚି। ମୁଁ ଆପଣଙ୍କୁ ନିହାତି ପରେ କଲ୍ କରି ଜଣେଇବି।
ଠିକ୍ ଅଛି ଆଜ୍ଞା ଟିକେ ଚେଷ୍ଟା କରିବ ଆଜ୍ଞା ମସ୍ତେ ସ୍ତ୍ରୀଙ୍କ ଟିକେ ଏକାଉଣ୍ଟ ଟା ଲି ଫ୍ରିଜ କରିବା ପାଇଁ
ଠିକ ଅଛି।